ହଁ, ମୁଁ ବହୁତ ଭଲ ଅଛି। ଆପଣ କେମିତି ଅଛନ୍ତି?
ବନ୍ଧୁ ବହୁତ ଭଲ ଅଛି କେବଳ ଟିକିଏ ଥଣ୍ଡାଟି ହେଇଯାଇଛି ବର୍ଷା ପାଗ ଯୋଗୁଁ।
ହଁ ଆଜ୍ଞା। ମୁଁ ସମସ୍ତଙ୍କ ତ ଏଇ ଅସୁବିଧା କାରଣ ଥଣ୍ଡା ଯେହେତୁ ଏଇ ଋତୁର ଅଦିନର ଋତୁ ପରିବର୍ତ୍ତନ ହେଉଚି।
ଆଜ୍ଞା ଆଜ୍ଞା। ଏଇ ଖରା ଦିନ କିଛି ସମୟ ପୂର୍ବରେ ଚାଲୁଥିଲା ବହୁତ ଗରମ ହଉଥିଲା। କିନ୍ତୁ, ଏବେ ଯେ ତୁ ବର୍ଷା ପକଉଛି କହୁଛି ତ ବହୁତ ଥଣ୍ଡା ଏଇନା ମୋର ମେଡିସିନ ଔଷ ତଦ ବି କିଛି ଖାଇଛି ଟିକେ କମିଛି କିନ୍ତୁ ମୋ ପାଟିରେ ବହୁତ ଘା ହେଇଯାଇଛି ଥଣ୍ଡା ଯୋଗୁଁ।
ହୁଁ।
ଆଜ୍ଞା, ତ ମୁଁ ଭାବୁଛି ତା ପାଇଁ ବି ଚିକିତ୍ସା କରାଇବି ପରାମର୍ଶ ନେବି ଡାକ୍ତରଙ୍କ ଠାରୁ ସୁୁତ ଖାଇବି ତ ଆଜ୍ଞା ତ ଆପଣ କିଛି ଏମିତି ରୋଗ ଅଛି ଏବେ? ଥଣ୍ଡା
ଏ ଶୁଣନ୍ତୁ ଆପଣ କହୁଛି ଏଇଟା ଥଣ୍ଡା ଯୋଉ ହଉଛି ସମସ୍ତିକି କିଛି ଦିନ ତଳେ ମୁଁ ବା ବାପାଙ୍କୁ ନେଇକି ଯାଇଥିଲି ଡାକ୍ତରଖାନା କାରଣ ବାପାଙ୍କର ପୂର୍ବ ରାତିରେ ଏକ ବିବାହ ଥିଲା ଆମ ଘର ପାଇଁ ନିକଟସ୍ଥ ବିବାହ ଆପଣ ଜାଣିଥିବେ। ହୁଁ ତାଙ୍କର ସେଠି ମଣ୍ଡପ ରେ ହେଉଥିଲା ଏବଂ ସେ ଯାଇଥିଲେ ସେଠି ସକାଳୁ ରାତି ପର୍ଯ୍ୟନ୍ତ ସେଠି ଥିଲେ। କୌଣସି ଏକ ସମୟରେ ତାଙ୍କ ଗୋଡରେ ଯୋଉ ଟା ଙ୍କି ଥାଏ ଗ୍ୟାସ୍ ସିଲିଣ୍ଡର ତାଙ୍କ ଗୋଡରେ ପଡି ଯାଇଥିଲା ହେଲା। ଆଜ୍ଞା ଶୁଣନ୍ତୁ ଏବେ ତ।
ଆଜ୍ଞା ତ କଣ ହେଇଥିଲା ତାପରେ?
ସେଥିପାଇଁ ଗୋଡଟି ବହୁତ ଅତ୍ୟଧିକ ଫୁଲି ଯାଇଥିଲା। ଏବଂ ଟିକେ ଚଲାଉଥିଲା ।ସେଥିପାଇଁ ମୁଁ ତାଙ୍କୁ ଅ ଡାକ୍ତରଖାନା ନେଇକି ଗଲି। ନେବା ସମୟରେ ମୁଁ ଭାବିଲି କି ଟିକେ ଫାଙ୍କା ଥିବ ଏବଂ ଭିଡ ଅତ୍ୟଧିକ ନଥିବ ମୁଁ ଜଲ୍ଦି ଦେଖି ପଳେଇ କିନ୍ତୁ ମୁଁ ଯିବି ବୋଲି ତୁ ଦେଖିଲି ଗାଡିଟି ରଖିଲି ସେଠି ପାର୍କିଂ ରେ ଏ ଯାଇ ଯେତେବେଳେ ଦେଖିଲି ଆ ଏତେ ଭିଡ କି ଆ ସେଠି ଗାଡି ଗୁଡିକ ବହୁତ ସଂଖ୍ୟାରେ ସେଠି ଯୋଉ ଲୋକ କଉଡିିକ ସବୁ ଠିଆ ହେଇଥିଲେ ଧାଡିରେ। ଏବଂ ମୁଁ ସେ ଠିଆଇକି ମୁଁ-ମୁଁ ମୁଁ ଭାବିଲି କେତେ ଲୋକ ଅଛନ୍ତି। କେତେ ସ କେତେ ସମୟ ଲାଗିବ। କିନ୍ତୁ ମୁଁ କହିଲି ଆଉ ବାପା ଯେହେତୁ ତାଙ୍କ ରେଟେ ଅଧିକ ଅଛି। ଠିଆ ହବାକୁ ପଡିଲା। ଠିଆ ହେଲି ଆପଣ ଟିକେ ଭିତରୁ ପଳେଇ ଆସନ୍ତୁ। ମାଇକ୍ ଟା ଜୋର ଶୁଭା ଯାଉଛି ବୁଝିଲେ। ଆଜ୍ଞା ସେଥିପାଇଁ କହିଲି କି ମୁଁ ଗଲି ଆଉ ତାଙ୍କୁ ଇଏ ଗଲି ମାନେ ଧାଡିରେ ଠିଆ ହେଲି ବହୁତ ସମୟ। ଲୋକ ମଧ୍ୟ ମୋ ଆଗରେ ଯିଏ ଥିଲେ ଏବଂ ପଛରେ ଥିଲେ ପଚାରନ୍ତି ଏତେ ଭିଡ ଆଜି କାହିଁକି? ମୁଁ ମଧ୍ୟ ତାର ଉତ୍ତର ଦେଇକି କିଛି କୌଣସି କାରଣ ହେଇଥବ। ତାପରେ ଯେହେତୁ ମୁଁ ପଚାରିଲି ସମସ୍ତିଙ୍କି ସେଠି। ସେ କହିଲେ କି ଆଜି ଡାକ୍ତର ମାନେ ସମସ୍ତେ ଅଛନ୍ତି। ତାଙ୍କ ଆନ୍ଦୋଳନ କରୁଛନ୍ତି ଷ୍ଟ୍ରାଇକ୍ ରେ ଅଛନ୍ତି। ସେଥିପାଇଁ ଡାକ୍ତର ଗୁଡିକ କିଏ ବିଶେଷ
ଆଜ୍ଞା ଏମିତି ତ ସତ କଥା କହିବାର ଅଛି। କି ସରକାରଙ୍କୁ ହେଳା କରିବା କଥା ନୁହେଁ। ଏଇଭଳି କାମରେ। ଯେହେତୁ ଡାକ୍ତରମାନେ ଭଗବାନଙ୍କ ରୂପରେ ଦେଖାଅ ଆଉ ଆମେ ଆମ ଭଳି ଗାଉଁଳି ଲୋକ ଯିଏ କି ଯାହାଙ୍କୁ ଅସୁବିଧା ଟି ଟିକେ ଟିକେ ଅସୁବିଧା ହେଲେ ଯେହେତୁ ଆଖପାଖରେ ସୁବିଧା ନଥିବାରୁ ଆମେ ଡା ପାଖରେ ଯାଉ ତ ଆମକୁ କୌଣସି ନା କୌଣସି ରୂପରେ ନିଜ ସ୍ୱାସ୍ଥ୍ୟ ପାଇଁ ଡାକ୍ତରଙ୍କ ମାନଙ୍କ ଆଉ ଏବଂ ଚିକିତ୍ସାଳୟ ଉପରେ ନିର୍ଭ ନିର୍ଭର ହେବାକୁ ପଡେ। ତ ଯଦି ଏମିତି ଡାକ୍ତରମାନେ ହ ହର୍ତାଲ କରିବେ ଏବଂ
ବିରୋଧ କରିବେ ତ ଆମେ ଏ ଏମିତି ଗାଁ ଲୋକ ତ ହଇରାଣ ହବା। ଏମତି ଯେମିତି ଭିଡ ଲାଗି ରହିବ ଇଏ ହବ। ତ କ୍ଷତି ଆମକୁ ହିଁ ହବ।
ଆଜ୍ଞା ହୁନ୍ତୁ ଆପଣ ଯାହା କହିଲେ ବହୁତ ଭଲ କହିଲେ। କିନ୍ତୁ ଏ ଡାକ୍ତର ମାନେ ଯେହେତୁ ଥିଲି ଷ୍ଟ୍ରାଇକ୍ ରେ ସେଥିପାଇଁ ବହୁତ ଭିଡ ଥିଲା ଏବଂ ମୁଁ ଦେଖିଲି ମଧ୍ୟ ବହୁତ ଲୋକଙ୍କର ବହୁତ ଯାହାର ଦୁର୍ଘଟଣା ବହୁତ ଅତ୍ୟଧିକ। କ୍ଷତି କରାଉ ଥିଲା। ସେମାନେ ମଧ୍ୟ ଠିଆ ହବାକୁ ପଡଥିଲା ଧାଡିରେ। କାରଣ ସିଏ ମଧ୍ୟ ଡାକ୍ତର ଯେହେତୁ ନଥିଲେ। ଆଉ ଭିଡ ଟି ବହୁ ବହୁତ ଅତ୍ୟଧିକ ଭିଡ ଥିଲା। ବହୁତ ଲାଇନ୍ ଟି ଧାଡିଟି ବହୁତ ତ ଲମ୍ବା ପର୍ଯ୍ୟନ୍ତ ଲମ୍ବି ଥିଲା। ଏବଂ ମୁଁ ଯେହେତୁ ସେଠି ଯେ ଥିଲେ ଯୋଉ କର୍ମଚାରୀ ସେଠି ଜଣଙ୍କୁ ପଚାରିଲି ସେ କହିଲେ କି ଏହା ହେଇଛି। ଏବଂ ଅ ହଁ ସେଥିପାଇଁ ମୁଁ ମଧ୍ୟ ଭାବିଲି କି ଇଏ ଏହା କରିବି। ଟିକେ ସମସ୍ତ ଧାଡି ଠିଆ ବାପାଙ୍କୁ ବସେଇ ଦେଲି କାରଣ ବାପା ବାପାଙ୍କ ଗୋଡଟି ଖରାପ ଥିଲା ଫୁଲି ଯାଇଥିଲା। ହେଥିପାଇଁ ତାଙ୍କୁ ବସାଇଥିଲି ଆଉ ତାପରେ ମୁଁ ଗଲି ଉ ଟିକେ ପଚାରି ଭିତରକୁ ଯେହେତୁ ଗଲି ମୁଁ ବହୁତ ସମୟ ପରେ ଭିତରକୁ ଗଲି। ଏବଂ ଭିତ ଭିତରକୁ ଗଲା ପରେ ଦେଖିଲି କି ଭିତରେ ମଧ୍ୟ ଭିତରେ ମଧ୍ୟ ମଧ୍ୟ କୋଡିଏ ଜଣ ଲୋକ ଖଣ୍ଡେ ଭିତରେ ମଧ୍ୟ ଧାଡି ଲଗାଇଛନ୍ତି ସେ ଭିତରେ ମୁଁ ଦେଖ ଲି ବାହାରେ ଏତେ ଭିଡ ଅଛି। ଏବଂ ଭିତରେ ମଧ୍ୟ ଏତେ କୋଡିଏ ଜଣ ଲୋକ ଅଛନ୍ତି। ତାହେଲେ ଡାକ୍ତର ମଧ୍ୟ ନାହାନ୍ତି ବୋଧେ। ଅ ଜଣେ ଅଛନ୍ତି ବୋଧେ। ସେଥିପାଇଁ ଯେହେତୁ ଦେଖିଲି। କୌଣସି ଡାକ୍ତର ନଥିଲେ। ଜଣେ ଥିଲେ ଅ ମହିଳା। ଡାକ୍ତର ଥିଲେ। କିଏ ଆ
ସୁବିଧାର ସମ୍ମୁଖୀନ କରିବା ପର୍ଯ୍ୟ ମୋ ଜାଣିବା ଅନୁସାରେ କାହିଁକିନା ମୁଁ ବି ଏମିତି ଦିନେ ଯାଇଥିଲି ଡାକ୍ତର ନଥିଲେ। ଜଣେ ଡାକ୍ତର ଅ ଛୁଟିରେ ଥିଲେ ଏବଂ ଅନ୍ୟ ଡାକ୍ତର ଥିଲେ। ନିଜ ଅନ୍ୟ ଯେହେତୁ ଆକ୍ସି ଦୁର୍ଘଟଣା ହେଇଥିଲା ଜଣଙ୍କର ବହୁତ। ଗୁରୁତର ଦୁର୍ଘଟଣା। କିଛି ବ୍ୟକ୍ତି ମାନଙ୍କର ତାଙ୍କୁ ଚିକି ଚିକିତ୍ସାରେ ଲାଗିଥିଲେ। ତ ବହୁତ ଲମ୍ବା ଧାଡିଟି ଲାଗିଥିଲା। ଏବଂ ସବୁ ଏମ ଯେ ଅସ୍ତବ୍ୟସ୍ତ ଥିଲେ ଅସୁବିଧାରେ ଥିଲେ।
ହୁଁ, ଆଜ୍ଞା ଆପଣ ଯୋଉ କହିଲେ କି କହିଲେ ଯୋଉ ଯାହାକି ଦୁର୍ଘଟଣା ଏପରି ହେଇଥିଲା ମୁଁ ଯେ ଗଲି ଦେଖିଲି କି ଜଣେ ମହିଳା ଡାକ୍ତର ଥିଲେ। ଏବଂ ସିଏ ମଧ୍ୟ ପଞ୍ଚାୟତ ତରଫରୁ ଇଏ ଡାକ୍ତର ଥିଲେ।ହେଲେ ସେ ବିଶେଷ କିଛି ଜାଣିନଥିଲେ, ଭାବ
ଆଜ୍ଞା ଆଜ୍ଞା।
ଟିକେ ସମସ୍ତେ ଠିକ୍ ସେ ଜାଣିପାରିନଥିଲେ।ଗୋଟିଏ ବି ବ୍ୟକ୍ତିଙ୍କୁ ନଉଥିଲେ କୋଡିଏ ମିନିଟ୍। ଆପଣ ଭାବନ୍ତୁ ଯଦି ଜଣେ ବ୍ୟକ୍ତିଙ୍କୁ କୋଡିଏ ମିନିଟ୍ ନେଲେ ତାହେଲେ କେତେ ବ୍ୟକ୍ତି ସେଠି ଥିଲେ ଭା ଭାବନ୍ତୁ ବନ୍ଧୁ। ସେଥିପାଇଁ ବହୁତ ସମୟ ଲାଗିଗଲା ଏବଂ ଆମେ ମୁଁ ଯେତେବେଳେ ମୋ ବାପାଙ୍କର ଆସିଲା ସମୟ ତାପରେ ସେଠି ସେ ଦେଖିଲେ ଏବଂ ଉଁ କିଛି ଲେଖିଲେ।କିନ୍ତୁ ଅ ତାପରେ ଆପଣ ସେ ଶବ୍ଦ ଟି ଶୁଭାଯାଉଛି।
ଆଜ୍ଞା।
ଆଜ୍ଞା, ଶବ୍ଦ ଟି ।
ଆଜ୍ଞା ଆଜ୍ଞା ଏଠି ମୁଁ ଆମ ଯେହେତୁ ବର୍ଷା ଜୋର ହେଇଛି ତ ଆମ ଛାତ ଉପରେ ବନ୍ଧ ଦିଆ ହେଇଛି ଯେ ତୁ ନୂଆ ଛାତ ଦେଇ ଗଢା ହେଇଥିଲା। ତ ମୁଁ ଏବେ ସେଇ ଛାତରୁ ପାଣି ଗୁରିକ ସଫା କରୁଚି।କାହିଁକିନା ଯେ ଘରର ପୁଅ ମୋତେ କିଛି କାମ ବି କରିବାକୁ ପଡିବ। ତ ମୁଁ ବି ଦେଖେ ଏଇ ବହୁତ ପାଣି ଜମି ଯାଇଛି ଆପଣଙ୍କ ଆଡେ ବି ବହୁତ ପାଣି ଜମି ଯାଇଥିବ କାଦୁଅ ହୋଇଥିବ। ଯେହେତୁ ମଶା ଫସା ରହୁଥିବେ
ଆଜ୍ଞା ଆପଣ ଯାହା କହିଲେ କି ଯୋଉ ସେ ଦେଖିଲି ଏବଂ ଉମ ଦେଖାଇଲି ଏବଂ ପଳେଇ ଆସିଲି। ଆ ପଳେଇ ଆସିଲା ପରେ ଯେହେତୁ ତାପରେ ମୁଁ ଜାଣିଲି କି ସେ ହେଇ ଏବଂ କିଛି ଦିନ ତଳେ ଦେଖିଛି କିଛି ଦିନ ତଳେ ଆଉ ମୁଁ କିଛି ଦିନ ତଳେ ମୁଁ ଭାଇ ମଧ୍ୟ ଯାଇ ଥିଲେ ତାଙ୍କର ଯେହେତୁ ଋତୁ ପରିବର୍ତ୍ତନ ପାଇଁ ତାଙ୍କ ଦେହ ଅସୁସ୍ଥ ଥିଲା। ବାନ୍ତି, ଝାଡା ଏବଂ ବିଭିନ୍ନ ପ୍ରକାର ମୁଣ୍ଡ ବିିନ୍ଧା ଏବଂ ପେଟଟଣା ହେଉଥିଲା। ସେଥିପାଇଁ ସିଏ ମଧ୍ୟ ଯାଇଥିଲେ ତାପର ଦିନ। ସିଏ ଯାଇଥିଲେ ଡାକ୍ତରଖାନାକୁ। ଡାକ୍ତର ମାନେ ମଧ୍ୟ ଅନଶନରେ ଥିଲେ। ସିଏ ମଧ୍ୟ ଆସି ନଥିଲେ। ସେଥିପାଇଁ ସେ ଗଲେ ମ ମଧ୍ୟ ସିଏ ମତେ ନେଇକି ଯାଇଥିଲେ। ସେ କିଛି ନ ହେଲା ଦୁଇ ଜଣ ସେ ଥିଲେ ଯୋଉ ମହିଳା ସିଏ ମୋତେ ଦେଖିଲେ ଏବଂ ଔଷଧ ଲେଖିଲେ।
ଅସୁବିଧାର ସମ୍ମୁଖୀନ ଜାଡେ ପଡୁଥିବ କାହିଁକିନା ବଡ ବଡ଼ ଯେହେତୁ ପଦବୀର ଡାକ୍ତର ଗୁଡା ସେମାନେ ତ ତାଙ୍କ ଛୁଟି ନେଇଯିବେ। ଆଉ ପଛରେ କିଛି କହିଦେବେ ବାହାନା କରିଦେବେ। କିନ୍ତୁ ଏ ଯେହେତୁ ତଳ ପଦବୀରେ ଯୋଉମାନେ ଅଛନ୍ତି ଯେମିତି କମ୍ପାଉଣ୍ଡ କମ୍ପାଉଣ୍ଡର, ନର୍ସ, ଆମ୍ବୁଲାନ୍ସ ଚାଳକ ତ ତାଙ୍କୁ କୋଉଠି ନା କୋଉଠି ଏଇ ବହୁତ ଲୋ କହିଯିବାର ଅ ଅସୁବିଧାଟା ଦେଖିବାକୁ ପଡ଼ିବ।
ହୁଁ, କିନ୍ତୁ କିଛି ସେପରି ସମସ୍ୟା ନୁହେଁମ ଯୋଉ ଥିଲେ ଦୁଇ ଜଣ ପଞ୍ଚାୟତ ତରଫରୁ ସେ ଯୋଉ ଦୁଇ ଜଣ ମହିଳା ଡାକ୍ତର ଥିଲେ ସିଏ ଆପଣଙ୍କୁ ଔଷଧ ଲେଖିଦେଲେ ଏବଂ ଆମ ଯିବା ସମୟରେ ଆମ ଜଣେ ଆଉ ଜଣେ ବସିଲେ ତାଙ୍କୁ ଗୋଟେ ମୂଷାଟି କାମୁଡି ଦେଇ ବୁଝିଲେ।
ଆଜ୍ଞା।
ଆଜ୍ଞା।
ତ କିନ୍ତୁ ଯାହାବି ହେଲେ ବି ଅସୁବିଧାର ଅସୁବିଧା ବହୁତ ଭୋଗିବାକୁ ପଡୁ ଥିବ ସେଇ ଦୁଇଟି ଯୋଉ। ଅ ଉଁ ସ୍ତ୍ରୀଲୋକ ମାନଙ୍କୁ। ଯିଏ ଚିକିତ୍ ସାଳୟରେ ଥିଲେ କାହିଁନା ବୋହୁତ ହେ ଲାଣି ରୋଗୀ ଏବଂ କମ୍ ଅଛନ୍ତି ଲୋକ ଦେଖିବାକୁ। ତ ବୋହୁତ ସମୟ ଲାଗୁଥିବ ଅସୁବିଧା ବି ହଉଥିବ।
ଆଜ୍ଞା ସେଥିପାଇଁ କଣ ହେଲାକି ଆମେ ପଳେଇଆସିବା ସମୟରେ ଜଣେ ମହିଳା ତାଙ୍କୁ ମଶାଟି କାମଡି ଦେଇଥିଲା। ଦେଖିଲେ କି କଣ ହେଇଛି ସେ ତାଙ୍କ ଯୋଉ ସାଥି ଉଁ ମହିଳା ଡାକ୍ତର ଥିଲେ ତାଙ୍କୁ ପଚାର ଦେଖିବି ଆକୁ କଣ ଅଛି କଣ ଲେଖିବି ଔଷଧ ପଚାରିଲେ ଯେ ହେତୁ ତାପରେ ସିଏ ସେ ବ୍ୟସ୍ତ ଥିଲେ ଏବଂ ଲେଖିଲେ ତାପରେ ଯେହେତୁ ସେ ଆଉ ଯୋଉ ସାଥିୀ ମହିଳା ଥିଲେ ସେ ଦେଖିଲେ କି ତାଙ୍କ ଯୋଉ ଚିଠାଟି ଲେଖିଚନ୍ତି ଦେଖିଲା ପରେ ସେ ଲେ ଦେଇଚନ୍ତି ତାଙ୍କୁ ମୂଷା ମୂଷା କାମୁଡିଚନ୍ତି ଆପଣ ତଳୁକୁ ପଳେଇ ଆସନ୍ତୁ ଆପଣଙ୍କ ଶବ୍ଦ ଟିକେ ଜୋର ଶୁଭା ହଉଚି।
ଆଜ୍ଞା ଆଜ୍ଞା।
ଆଜ୍ଞା ଯୋଉ ଆପଣ ଦେଖିଲେ କି ସେ ମୂଷା କାମୁଡ଼ା ଜାଗାରେ। ମାଙ୍କଡ କାମୁଡ଼ା ଇଞ୍ଜକ୍ସନ ଗୋଟେ କଣ ଲେଖିଦେଇଚନ୍ତି ଏବଂ ଯାହା ଫଳରେ କି ତାଙ୍କର।
ତ ସେ ରୋଗୀଟି ସେ ଇଞ୍ଜେକ୍ସନ୍ ଗୁଡ଼ିକ ନେଇଯାଇଚନ୍ତି।
ନାଇଁ ସେ ନେଇ ନଥିଲେ ସେଠି ତାପରେ ସିଏ ଲେଖିଲା ପରେ ତାଙ୍କ ସହ ଯୋଉ ଥିଲେ ଡାକ୍ତରାଣୀ ସେ ତାଙ୍କ ଦେଖେଇଲେ କି କଣ ହେଇଛି ଦେଖନ୍ତୁ ଟିକେ ଆଁ
ଆଜ୍ଞା ଏଟା ତ ବୋହୁତ ଅସୁବିଧା ଏବଂ ହେଳାର କାରଣ ମୁଁ ବୁଝିପାରୁଚି କାହିଁକିନା ବୋହୁତ କମ୍ ରୋ ବୋହୁତ ରୋଗୀ ଏବଂ କମ୍ ସମୟରେ। ଚିକିତ୍ସା କଲେ ଏମିତି ହେଳା ଏବଂ ଭୁଲ୍ ତ ହବ କିନ୍ତୁ ଯାହା ବି ହେଲେ ରୋ ରୋଗୀ ର ଜୀବନ କଥା ଯଦି ମାଙ୍କଡ଼ ଓଷଦ ନେଇକି ଯ ମାଙ୍କଡ଼ କାମୁଡ଼ିଥିବାର ଯଦି ଔଷଧୀୟ ନେଇକି ତାଙ୍କର କିଛି ହେଇ ଥାନ୍ତା ଯାହା ବିି ହେଲେ ସେଇ ଚିକିତ୍ସାଳୟ ଉପରେ ହିଁ ଆରୋପ ଆସିଥାନ୍ତା।
ଆଜ୍ଞା। ତାପରେ କଣ କହିଲେ ଏମିତି ଗୋଟେ ଖବର ମଧ୍ୟ ମୁଁ ମୋ ଦୂର ଦେଶ ରେ ମୁଁ ଦେଖିଥେଲି ତା ଯେଥିରେ ଯୋଉଥିରେ ସେ ଜଣେ ବ୍ୟକ୍ତିଙ୍କୁ ଥଣ୍ଡା ଜର ହେଇଥିଲା ତାଙ୍କୁ ଆ ମା ଯୋଉ। କୁକୁର କାମୁଡ଼ା କୁକୁର କାମୁଡା ଇଞ୍ଜେକ୍ସନ ଦେଇ ଦେଇଥିଲେ ଯାହା ଫଳରେ ସେ ଛୁଆଟି ବହୁତ ମାନେ କୁକୁର ପରି ବ୍ୟବହାର କରୁଥିଲା ଏବଂ ତାର ବୋହୁତ ସେ ବୋହୁତ କଠିନ ପରିସ୍ ଯୋଉ କଠିନ ଆ ପରିସ୍ତିତିକି ପଳେଇଥିଲା। ଆଉ ଠିକ୍ ଅଛି ବନ୍ଧୁ। କଥା ହେଇକି ଭଲ ଲାଗିଲା ଆଉ ଏ ବିଷ ଏ ବିଷୟରେ ଆଲୋଚନା କରି ମଧ୍ୟ ମତେ ବୋହୁତ ଭଲ ଲାଗିଲା।
ଆଜ୍ଞା ଆଜ୍ଞା ଏମତି କାହାକୁ ହେଳା ନ ହଉ। କି ରୋଗ ଅସୁବିଧା ନ କରିବାକୁ ପଡୁ ତ ଖୁସି ଆପଣଙ୍କ ସହିତ କ ଥା ହେଇକି ବୋହୁତ ଖୁସି ଲାଗିଲା ମୁଁ ଆସ
ଆଜ୍ଞା ମୁଁ ମଧ୍ୟ ଖୁସି ହେଲି।